ଆଜ୍ଞା ଶୁଭିଲା।
ଛି ଆଜ୍ଞା ସାର୍ ଆପଣ କଣ କରୁଛନ୍ତି?
ଆଜ୍ଞା।
ନା ସାର୍ ଆପଣ କଣ କରୁଛନ୍ତି?
ଏଇ ବସିଛି ଆଉ ଆପଣ କଣ କରୁଛନ୍ତି?
ବସିଛି ଖାଇବା ପିଇବା ସରିଲାଣି।
ନାଇଁ ଖାଇନୁ ଖାଇବାକୁ ଯ ସେ ବାରଟା ବାଜିଲାଣି। ଯିବା ଆଉ ଆପଣ ଖାଇସାରିଲେନି।
ଆଜ୍ଞା ଆମେ ସକାଳେ ଯାହା ଖାଇଥିଲି ଆଉ ଏବେ ତ ଖାଇନି କିଛି ଖାଇବି ଦେଖିବା ଆଉ। ଆଜ୍ଞା ସାର୍ ମୁଁ ଭାବୁଥିଲି କି। କି ଏବେ ତ ରଜ ଥିଲା ଆଉ ମୁଁ। କେ ଡ୍ରେସ ଫେସ୍ ବି କିଣା କିିଣି କରିଥିଲି। କିନ୍ତୁ ମୁଁ ରଜ ପୂର୍ବରୁ ଚାରି ଦିନ। ପୂର୍ବରୁ ମାନେ ଅନଲାଇନରେ କିଣା କିିଣି କରିଥିଲି ଆଉ ରଜ ଦିନ ରଜ ଗୋଟେ ଦିନ ପୂର୍ବ ପୂର୍ବରୁ ହିଁ ଯାଇକି ଅଫଲାଇନୁ ଆଣିଥିଲି କିନ୍ତୁ ମେ ଏଇ କି ଅଫଲାଇନ୍ ଜି ସେଟା ସବୁଠୁ ଭଲ ଲାଗିଲା ଯେମିତି କିି ମୁଁ ମାନେ ଚଖେଇକି ଆଣିବି ପାରିଲି ମତେ ଫିଟ୍ କରିକି ଆଣି ପାରିଲି ଆଉ। ସେଇଟା ଭଲ ଦେଖିଲି ତାର ଦାମ କେତେ ହେଇ କିନ୍ତୁ ଅନଲାଇନ ଜିନିଷ ଟା ସେଦିନ ଆସିଲା ମତେ ଟିକେ ଭଲ ଲାଗିଲାନି ଆଉ ଠିକ ହେଲାନି ବି, ତ କଣ କରିବି ସେଟାକୁ? ପୁଣି ଫେରେଇଲି କିନ୍ତୁ ମତେ ରଜରେ ପିନ୍ଧିବାର ଥିଲା ପିନ୍ଧି ପାରିଲିନି ଅସୁବିଧାରେ ପଡିଲି। ତ ସେଇ ଜିନିଷଟା କି ଆଉ ଆଉ ମାନେ ଧର ଆପଣଙ୍କୁ ଦରକାର ଥିବ ଜଲଦି ଜଲଦିରେ ତ ସେଇ ଜିନିଷ ଟା ଏମିତି ହୁଏ। ଆପଣଙ୍କ ମତରେ ସବୁ ମାନେ ଏଇ ଦିଟାଙ୍କ ଭିତରେ ଆପଣଙ୍କୁ କଣ ଲାଗେ କି କୋଉ
ନାଇଁ ଅନଲାଇନ ଅଫଲାଇନ ଭିତରେ ବହୁତ ଡିଫରେନ୍ସ ଅଛି। ଅନଲାଇନରେ ଏତିକି କଣ ନା ତମକୁ ଯୋଉଟା ସେ ଦେଖଉଥିବେ ସେ ଜିନିଷ ଟା ତମକୁ ଦେବେନି। ବାଇଚାନ୍ସ କେତେବେଳେ କେମିତି ପଡ଼ିଯାଏ, ନହେଲେ ସେ ଜିନିଷ ଆକୁରେଟଲି ଆସେନି।
ଆଜ୍ଞା।
ତାପରେ ଏଟା ବି ଅଛି ଆମର ଅ ହ୍ୟାଲୋ।
ଆଜ୍ଞା।
ହଁ ଏଟା ବି ଅଛି ଆମର ଅନଲାଇନରେ ଯୋଉଟା ମେଶୋ, ଫ୍ଲିପକାର୍ଟ ମିନତ୍ରା ଏସବୁ କଣ ନା ଯୋଉଗୁରା ସବୁ ମତେ ଦେଖିବାରେ ମିନ୍ତ୍ରାରେ ଟିକେ ଅଧିକା ଆଫେଟେବଲ ପ୍ରାଇସ୍‌ ସହିତ ଜିନିଷ ବି ଟିକେ
ଓଡ଼ିଆରେ ଟିକେ ଆପଣ ସବୁ ଜିିନଷ କୁହନ୍ତୁ।
ଭଲ ପ୍ରାଇସ୍‌‌ ସହିତ ଟିକେ ଭଲ ଆସେ।
ଆଜ୍ଞା।
ଠିକ ଠିକଠାକ ପ୍ରାଇସ ସହିତ, ତାପରେ ଆମର ଇଏ ଆସେ
କିନ୍ତୁ ଆପଣ ମାନେ ଏଇଆ କି ଦେଖନ୍ତୁ କି ଧର ଆପଣ ଅନଲାଇନ୍ କିଣୁଛନ୍ତି ତ ଘରେ ବସିକି ହିଁ ଆପଣ ନି ବେଡ୍‌ରେ ଦେଖିକି
ତମେ କିଣିପାରିବ ଅନଲାଇନରେ ଗୋଟେ ଯଦି ଖରାପ ମାଲ ବି ଆସିଗଲା
ତାହେଲେ ତମେ ସେଟାକୁ ରି ରିଟର୍ନ କରିବ ତମେ ଯୋଉଠି ଫେର ଫେରାଇ ପାରିବ ତା ତାପରେ ତମେ ଯୋଉଠି ଯିବ
ମତେ ଅନଲାଇନରେ ଅର୍ଡର୍ କରିବା ଭଲ ହେଲେ
ଅଫ୍‌ଲାଇନରେ ହଁ ମୁଁ ବୁଝିଲି, ବୁଝିଲି ସେ କଥା ମୁଁ କହୁଛି ଶୁଣ। ସେଟା ଯୋଉ ତମେ ଆପଣ ଯୋଉ କହିଲେ ରଜରେ ମୁଁ ଯୋଉ କିଣିଲି ଅନଲାଇନରେ ଆସିଲା ଟିକେ ଖରାପ ଉମ୍ ଟିକେ ଆସିଲା ଭଲ ଦେଖା ଯାଉ ନଥିଲା। ଅଫ୍‌ଲାଇନରେ ଯୋଉଟା ଇଏ ଭଲ ଦେଖା ଯାଉଥିଲା। ସେଇଟା ଅଫ୍‌ଲାଇନରେ କଣ ନା ଆପଣ ନିଜେ ଚଏସ୍ କରିକି ନିଜେ ଗଲେ ଚେକ୍ କରିକି ତାପରେ ନିଜେ ଦେଖିଲେ କି ହଁ ଏଇଭଳିଆ ଏଇଭଳିଆ ମତେ ମାନୁଛି, ଏ ସବୁ କରୁଛି ଠିକ ଅଛି। ଆପଣ ଅନଲାଇନରେ ବି ସେଇୟା କରିଥିବେ। ଯୋଉ ଜିନିଷଟା ସିଏ ଆପଣଙ୍କୁ ଦେଖେଇଥିବ ସେ ଜିନିଷ ଟା ଆ
ଆଜ୍ଞା କିନ୍ତୁ ଅନଲାଇନରେ ମୁଁ, ମୁଁ ଟିକେ ଚଖେଇ ପାରିଲିନି କେତେ ସାଇଜ୍‌ ହଉଛି। ହଁ ଆଉ ଗୋଟେ କଥାକି ଦେଖନ୍ତୁ ମତେ ରଜରେ ଦରକାର ଥିଲା ପିନ୍ଧିବାର କିନ୍ତୁ ରଜ ପୂର୍ବ ଦି ନ ଆସିଲା ତ
ତାପରେ ରିଟର୍ନ୍ ବି କରି ପାରିବନି ଫେରସ୍ତ ବି କରିପାରିବନି ତାକୁ, ଫେରାଇବ ଯଦି ସାତ ସାତ ସାତ ଦିନ ଏବେ
ବହୁତ ଛୋଟ ହେଲା ତ ସେଟା ଫେରସ୍ତ ହିଁ କରିବାକୁ ପଡିଲା ନହେଲେ ମୁଁ ପିନ୍ଧି ହିଁ ପାରିିନଥାନ୍ତି କିନ୍ତୁ ଏତିକି କି ରଜ ରେ ମୁଁ ଆଉ ପିନ୍ଧି ପାରିଲି ନା ଯଦି ମୁଁ ଯାଇକି ଆଣିଥାନ୍ତି ଦୋକାନରୁୁ କି କଣ ସେଠି ଚଖେଇକି ଆଉ ମନ ପସନ୍ଦର ଯେମିତି ହେଲେ ଦେଖ କଷି ଖାଇକି ନେଇକି ଆସିଥାନ୍ତି ତ ମତେ ରଜରେ ବି ପିନ୍ଧିବାକୁ ସୁବିଧା ହେଇଥାନ୍ତା କିନ୍ତୁ ସେଇ ଜିନିଷ ଟା ଅସୁବିଧା ହେଲା ତ ଏଇ ଜିନିଷ ଟା ଅସୁବିଧା ତ ଆପଣ କଣ ଭାବୁଛନ୍ତି ଯଦି ମୁଁ ମାସେ ପୂର୍ବରୁ ମାନେ ଆଣିଥାନ୍ତି
ନାଇଁ ଏମିତି ନାଇଁ ଅନଲାଇନରେ ଠିକ ଅଛି ଜିନିଷ ଆଣିବା ଠିକ ଅଛି। କିଛି ମନା ନାହିଁ କି ଅନଲାଇନ୍ ଆଣନି କିଛି କରନି ଅନଲାଇନ୍ କଣ ହୋମ୍ ହୋମ୍ ଫର୍ ୱାର୍କ ଯେମିତି ସେଇଭଳିଆ ଅନଲାଇନ୍ ସେଇଭଳିକା କିଛି ନାହିଁ ଏମିତି ତାପରେ ଅଫ୍‌ଲାଇନରେ କଣ ହୁଏ ନା ତମେ ନିଜେ ଯାଇକି ଦେଖିକି ଆଣିପାରିବ।
ଆଜ୍ଞା ନା ଆପଣ କଣ କଣ ଆପ୍ ୟୁଜ୍ କରନ୍ତି
ମୁଁ ଅନଲାଇନ୍ ଅଫଲାଇନ୍ ଦିଟା ୟୁଜ୍ କରେ ମତେ ଲାଗେ ଅଫ୍‌ଲାଇନ୍ ରେ ଟିକେ ଭଲ ଆସେ କାହିଁକିନା ନିଜେ ଦେଖିକି ନିଜେ କ୍ଵାଲିଟି ଦେଖିବ କପଡ଼ା କୋଉ ଭଳିଆ କଣ ତାପରେ ନିଜେ ପିନ୍ଧିବ ନିଜେ ଦେଖିବ କୋଉଟା ତମକୁ ସୁଟ୍ କରୁଛି କୋଉଟା ସୁଟ୍ କରୁନି ତାପରେ ତମେ ମାନେ ପ୍ରାଇସ୍‌ର ବି ଟିକେ ଏପଟ ସେପଟ କରିପାରିବ।
ଆଜ୍ଞା
ଆଉ କିନ୍ତୁ ଅନଲାଇନ୍‌ ତମର ଯୋଉଟା କଣ ନା ଫିକ୍ସ୍ ରୁହେ ତମେ କିଛି ଚେଞ୍ଜ୍ କରିପାରିବନି କିଛି ନାହିଁ ତମ ତମପ୍ରତି ମାଲ ଆସିଲା ପରେ ଯାଇକି ତମେ ଯାହା କରିପାରିବ ତାପରେ ସିଏ ବି ରହେ ସାତ ଦିନ ଭିତରେ ରିଟର୍ଣ ଠିକ ଅଛି ଆଉ ଗୋଟେ ଆଉ ମାନେ ଅଛି ଯେ ତମ ଆସିଲା ତମକୁ ଛୋଟ ହେଲା କି ଯୋଉ ଭଳିଆ ମାଲ ଦେଖଉଥିଲା ସେଠି ସେଭଳିଆ ମା ହେଲା ଆସିନି ତମ କତି ପୁଣି ରିଟର୍ଣ କଲ ତମର ଅର୍ଜେଣ୍ଟ ଅଛି ସେଟା କଣ କରିବା ତମେ ଅନଲାଇନରେ ସେଇଟା ଗୋଟେ ପ୍ଲସ୍ ପଏଣ୍ଟ କି ଅଫଲାଇନରେ ଯାଇକି କି ସେଠି ତମେ ନିଜେ ଚଏସ୍ କଲ ଦେ ଦେଖିଲ ପିନ୍ଧିଲ ସବୁ କରିକି ନେଇକି ଆଇଲ ସେ ଗୋଟେ ପ୍ଲସ ପଏଣ୍ଟ
ଆଜ୍ଞା ସେଇଟା ଯେ ହଉ ଆପଣ ବୁଝିଲି ଆପଣଙ୍କ କଥା ଆପଣ ମାନେ ଅନଲାଇନ କଣ କଣ ଆପ ୟୁଜକରନ୍ତି
ଅନଲାଇନ ଅନଲାଇନ୍ ସପିଙ୍ଗ ସବୁ ରହେ ଫ୍ଲିପକାର୍ଟ ମିତ୍ରା ଆଉ ଇଏ ଇଲେକ୍ଟ୍ରିକାଲ ଜିନିଷରେ ମୁଁ ଆମାଜନ୍ ୟୁଜ କରେ ଟିକେ ବଷ୍ଟ ଭଲ ଦିଏ ତାପରେ ଟିକେ ପ୍ରାଇସ ସେ ତ ପ୍ରାଇସ ଟିକେ ଇନକ୍ରିଜ କରେ
ଆପଣଙ୍କୁ କଣ ଲାଗେ ଆଜ୍ଞା ଆପଣଙ୍କୁ କଣ ଲାଗେ ଅଫଲାଇନରେ ବେଶୀ ପଇସା ନା ଅନଲାଇନ
ନା ମତ ତେ ଲାଗେ ଅନଲାଇନରେ ବେଶି ପଇସା ନିଏ କାହିଁକି ନା ଅଫଲାଇନ ଅନଲାଇନ ଯଦି ଯଦ ଦଉଥିବ ତାହେଲେ ଗୋଟେ ଜିନିଷ ଦଉଥିବ ଯଦି ଆପଣ ଲାପଟପ୍ ଯଦି ଆଣିଲେ ଲାପଟପ୍ ବି ଯଦି ଆଣିଲେ ଅନଲାଇନ ନା କେବଳ ଲାପଟପ ଦବା ତା ସାଙ୍ଗେ ଫ୍ରି କିଛି ଦବନି ଆଉ ଯଦି ଆପଣ ଯଦି ଅଫଲାଇନରେ ଯାଇକି ଲାପଟପ୍ ଆଣିଲେ ତା ସାଙ୍ଗରେ ମାଉସ ଦେଲା ଯଦି ବ୍ୟାଗ୍ ବି ଦବ ଫ୍ରି ତା ସାଙ୍ଗେ କ୍ଲିନର୍ ବି ଦବ ତା ସାଙ୍ଗରେ ଆହୁରି କେତେଟା ଜିନିଷ ଅଛି ଦବ ତାପରେ ବି ଆପଣ ପଇସା କିଛିଟା ଯଦି ବକ୍ସ ଫକ୍ସ ଆଣିଲେ ତା ସାଙ୍ଗରେ ତମେ କିଛିଟା ପଇସା ଦବ ସିଏ ବି କିଛିଟା କାଟି ପାରିବ ଅନଲାଇନରେ କଣ ନା ତମେ ନିଜ ହାତରୁ ନିଜେ ପଇସା ଦବ ତାପରେ କିଛି କାଟି ବିି ପାରିବନି ସେ ଯେ ସେତିକି କହିଥିବ ସେତିକି ଦବ
ଆଜ୍ଞା ସେଇଟା ବୁଝୁଛି ଯେ ହେଲେ ହେଲେ ଅନଲାଇନରେ ବି ଆପଣ ଦେଖିଥିବେ ଆଜିକାଲି ବ କ୍ରେଡିଟ କାଡ ଅଫର ଆସିଲାଣି ଯେମିତି କି କିଛି କିଛି ମାନେ ପ ଡ୍ରେସ ଇଲେକ୍ଟ୍ରନିକ ଜିନିଷ ଶାର୍ଟ ପ୍ୟାଣ୍ଟ ତ ନୁହଁ ଡ୍ରେସ ଅଫର ଲାଗେ ଇଲେକ୍ଟ୍ରୋନିକ ଜିନିଷରେ ବେଶୀ ଲାଗେ, ସେଥିରେ ଏମତି ଲାଗେ କି ଆପଣ ର ଏ କ୍ରେଡିଟ କାର୍ଡ ଲଗେଇକି ଆଣୁଛନ୍ତି ଦେଖନ୍ତୁ ଅଫଲାଇନରେ ଅଛି ହେଲେ କିନ୍ତୁ ଏଥିରେ ଅନଲାଇନ ରେ ବି ମୁଁ ଟିକେ ଦେଖିଛି, ବେଶୀ କି ଆପଣ ଯଦି କୋଉ ଜିନିଷ ଟା କ୍ରେଡିଟ୍ କାର୍ଡ ଲଗେଇକି ଡାଇକ୍ଟ ସେଠୁ ଆପଣଙ୍କୁ ପୁରା ସମ୍ପୂର୍ଣ କେତେ ପାଞ୍ଚ ହଜାରୟ ଦ ଔଷରେ ଏମତି ସେ ରିହାତି କରିଦିଅନ୍ତି, ତ ସେଇ ଜିନିଷ ଟା ବି ତ ଭଲ ନା କି ହଁ ଏଥିରୁ ପଇସା ବି କମିଯାଏ।
ହୁଁ ସେଟା ମତେ ଲାଗେ କି ଅନଲାଇନ ସେଟା ଟିକେ ଦେଖ ତାଙ୍କ ପ୍ଲାଟଫର୍ମ ଚାର୍ଜ ନେବେ ମାନେ ସେ ଯୋଉଟା କମ୍ପାନୀ ତାହା ଚାର୍ଜ ନବ ତାପରେ ଯିଏ। ଡେଲିଭରି କରିବା ପାଇଁ ଦବା ତମ ଜିନିଷ ଦେବା ପାଇଁ ଆସିବ ସିଏ ତା ଚାର୍ଜ ନେବ ତାପରେ ସବୁ ଚାର୍ଜ ମିଶେଇ ମାସେ ଆଉ ମିଶେଇ ମାସେ ଅଧିକା ହେଇଯାଏ। ଏମିତି ନାହିଁ କି ତମକୁ ଲାଗୁଥପାରେ କି? ତମେ କମ ରେ ଦଉଛ ତାପରେ କିନ୍ତୁ, ସେ କିନ୍ତୁ ସିଏ ଜାଣିଥ କି ଇଏ ଏତିକି ଦେଲେ ଆମର ଲାଭ ଅଛି ବୁଝିଲେ କି ସେ ସେଥିପାଇଁ ରହାଇ କି? ଅଫଲାଇନ ଟା ମତେ ଲାଗେ ଭଲ ଅଛି, ତମେ ନିଜେ ଯ ଗଲ ତମେ ନିଜେ ଦେଖିଲ ତାପରେ ତମେ ବି ଯଦି ଅନଲାଇନରେ କିଛି ଦେଖିଥିବ, କି କିଛି ଇଲେକ୍ଟ୍ରୋନିକ୍ସ ଜିନିଷ ଦେଖ କି ଶାଢୀ ଦେଖ
ଆଉ ବି ଦେଖିଥିବେ ଆପଣ ମାନେ ଅନଲାଇନ ରେ ଗୋଟେ ଗୋଟେ ଜିନିଷ ଆପଣ ଦେଖଥିବେ, ସେଇ ଜିନିଷ ବି ଅଫଲାଇନ ରେ ବି ମିଳିଯାଏ ହେଲେ ଏଇଆ ଥାଏ କି ର ଅନଲାଇନ ରେ ସେ ଜିନିଷ ଟା ଦଶ ଟଙ୍କା ଅଫଲାଇନ ରେ ସେ ଜିନିଷ ଟା ଆପଣଙ୍କୁ ପନ୍ଦର ଟଙ୍କା ପଡେ ତ ଆପଣ କୋଉଠୁ ଆଣିବେ?
ଅଫଲାଇନରେ ପନ୍ଦର ଟଙ୍କା ପଡିଲେ ବି କିଛିଟା ଡିସକାଉଣ୍ଟ ଥାଏ ଡିସକାଉଣ୍ଟ ଥିଲେ ବି ତାର ୱାରେଣ୍ଟି ଥିବ ସବୁ ଥିବ କିଛି ନାହିଁ, ଏମିତି ତାପରେ ବି ଆମ ଆର ଥିବ କଣ? ହଁ।
ତାକୁ ତା ସହିତ ଫ୍ରି ବି ଜିନିଷ କିଛି ଦିଏ। ପନ୍ଦର ଟଙ୍କା ପଡିବନି ତ ସେ ଅନଲାଇନ ଠାରୁ ସେତିକି ପଡେ ନହେଲେ କିଏ ସ୍ଲାଇଟଲି କମ୍ ପଡ଼େ ନା ସ୍ଲାଇଟଲି ଅଧିକା ପଡ଼େ, ଏଟା ଡିପେଣ୍ଡ କରେ ଦୋକାନ ଉପରେ ତମେ କେତେ ବଡ ଦୋକାନ ଯାଉଛ, କୁଆଡେ ଯାଉଛ, କଣ କରୁଛ?
ଆଜ କାଲି ତ ବହୁତ ଫ୍ରଡ ସିଷ୍ଟମ ହେଲାଣି ଏମତି ବହୁତ କିଛି ଆସି ସେଇ ଇନଷ୍ଟା, ୟୁଟୁବ ହଉ ସୋସିଆଲ ମିଡିଆରେ କି ଜିନିଷ ଟା କିଣୁ ଏ
ନାଇଁ ସେଠାରେ ଫ୍ରଡ ଆସେ ବି ତାପରେ କିଛିଟା ବି ଯୋଉ ରିଲ ବି ଆସେ ରିଲ କଣ ନା ତମକୁ ଯୋଉ ଟା ଦଉଥିବ ଆପ୍ ଦଉଥିବ ତାପରେ ମତଲବ ର ସେୟାର କରିଥିବ କି ଏଇଟା ଭଲ ଏଇଟାକୁ ଯାଅ ସେଇଟା ଭଲ ଆଉ ଯୋଉ ଗୋଟେ ଗୋଟେ ଆସେ ନାଇଣ୍ଟି ନାଇନ ରେ ଦିଟା ପ୍ୟାଣ୍ଟ ହଁ ଲିଙ୍କରେ ସେଗୁଡ଼ା ଫାଷ୍ଟ ତମକୁ ପଇସା ମାଗିଦେବେ ତାପରେ ତୁମେ ପୁଣି କଲା ବେଳକୁ ସେ ଆସୁଥିବ ନ ଆସୁଥିବ ସେଇ ସବୁ ହେଲା ସେଇଟା ଯଦି ହଁ ମୁଁ ହେଇଛି ଦିଟା ଖଣ୍ଡ ହେଇଛି। ସେ କିୁ ଜିନିଷ ଆସିଲାନି ତାପରେ ପଳେଇଲା ପଇସା ବୁଡ଼ିଗଲା। ସେ କେତେ ଆଠ, ଦଶ ପଳେଇଲା।
ଏତେ ଟଙ୍କା ଆପଣ ସତରେ ଆପଣ ଏସବୁ ଟିକେ କରନ୍ତୁନି କାରଣ ଆଜିକାଲି ବହୁତ
ହଁ ହଁ ମୁଁ ବୁଝିଗଲି ବୁଝି ଯାଇଛି ସେ କେତେ ଦିଇ ଥର ଯେମିତି ପଳେଇଲା ଥରେ ଯାଇଥିଲା କିଛି କି ଇଏ ନାହିଁ କାହିଁକିନା ମୁଁ ସେଟା ଜାଣିଥିଲି ମାନେ ମୁଁ ଯୋଉଟାରେ ଥିଲା ମୋର ସେଇଟା ମୁଁ ଜାଣିଥିଲି କମ୍ପାନୀ ଠିକ୍ ସେ ଅଛି ପନି ବି ଭଲ ଅଛି କିନ୍ତୁ ସେଟା ଘରେ ସପୋର୍ଟ କଲେଣିି ଟିକେ କାହିଁକିନା କେ ମୁଁ ବି ଏତେ ଦେଇପାରିନଥାନ୍ତି ସଡ଼ନ। ଠିକ ଅଛି ସେଥିଲାଗି ସେ ବି ମୁଁ କହିବାକୁ ଗଲେ ସେ ଚେକ୍ ପଳେଇ ଆସିଥିଲା ମୋ କତିକି। ଠିକ୍ ଅଛି ସେ କମ୍ କମ୍ପାନୀରୁ ମୋ କତିକି ଚେକ୍ ପଳେଇ ଆସିଥିଲା ମୁଁ ଯେତିକି ଲଗେଇଥିଲି ପଇସା ସେତିକି ଚେକ୍ ପଳେଇ ଆସିଥିଲା।
ଭାଇଞା
କିନ୍ତୁ ସେ ଯୋଉ କମ୍ପାନୀର ଯୋଉ ବ୍ୟାଙ୍କ ସାଙ୍ଗରେ ଟାଇ ଅପ ଅଛି କିନ୍ତୁ ଆମ ଆମ ଏରିଆରେ ସେ ବ୍ୟାଙ୍କ ନାହିଁ ସେ ଯାଇକି ବାହାର ଦେଶରେ। ବୁଢିଲା ହଁ ଆଉ ଗୋଟେ ଯୋଉ ସେଟା ଠକିକି ନେଇଗଲା ଆଉ।
ଓହୋ ନାଇଁ ମୁଁ ଜାଣିଛନ୍ତି ମୁଁ ବି ଏମତି ଲିଙ୍କ ରୁ ଥରେ ଥରେ କରେ ହେଲେ ଲିଙ୍କ କରେ ଏଇଟା କି ଯୋଉ ଯୋଉଟା ମୁଁ ଦେଖିକି ଆପଣଙ୍କ ପ୍ରଡକ୍ଟ ଆଗେ ଆସିବ ଆଫଣଙ୍କ ଘର ପାଖକୁ ଆପଣ କ୍ୟାସ ଅନ୍ ଡେଲିଭରୀ ଦେବେ ମାନେ ଦେଇ ସାରିଲା ପରେ ଜିଷସ ତାପରେ
ନାଇଁ ତମେ ଆପଣ ଯଦି ଦେଖିବେ କି? ଆପଣଙ୍କର ଥିବ ଅ କଣ ନା ଦିନଷ ଦେଖିବେ ଦିନିଷ ଯଦି ଭଲ ନୁହଁ ଆସିଥିବ, ସେଇଠି ଆପଣ ସଙ୍ଗେ ସଙ୍ଗେ ରିଟର୍ନ କରିପାରୁଛନ୍ତି। ତାଙ୍କରି ଆଗରେ ସିଏ ଓପନ ଡେଲିଭରି କରନ୍ତି ନା
ଆଜ୍ଞା ସେଇଟା ସେଇଟା ଆପଣଙ୍କର ଥିବ ଫ୍ଲିପକାର୍ଟ ହଉ ମିନ୍ତ୍ରା ହଉ ଏମତି ଆସେ ସେ ଜିନିଷରେ କିନ୍ତୁ ଗୋଟେ ଗୋଟେ ଲିଙ୍କରେ ଯୋଉ ସୋସିଆଲ ମିଡ଼ିଆରେ।
ନାଇଁ ସେ ସବୁ ସେ ସବୁ ଖୋଲନ୍ତି ନା କାହିଁକି ନା ଠକି ଦିଅନ୍ତି କେତେ? କେତେବେଳେ କେମିତି ପୁରୁଣା ଜିନିଷ ଦେଇ ଦିଅନ୍ତି। ଏଇ ସବୁ ପାଇଁ ସେ ଦିଅନ୍ତି। ଅଧିକାଂଶ ଟାଇମ୍ ସେ ଓପନ୍ ବକ୍ସ ଡେଲିଭରି ଦିଅନ୍ତିନି ତ ରେ ବି ବହୁତ ଜିନିଷ ଅଛି।
ଆଜ୍ଞା କିନ୍ତୁ ବହୁତ ଲିଙ୍କ ବି ଆସେ ମାନେ ବ୍ରାଣ୍ଡ ର ସେମତି ପୁମା ହଉ ନାଇକ ହଉ ଏସବୁ ର ଯୋଉ ସେଲ ମାନେ ସେ ୱେବ୍ ସାଇଟରେ ତ ଅର୍ଡର କଲେ।